ଉୁଁ କଁ କରୁଚୁ କି।
ଏଇ ବସିଥିଲି ଆସିକି ବାହାର ଆଡେ ଆଉ ତୁ କଁ କରୁଚୁ।
ଏ ବର୍ଷା ଜୋର ରେ ଉଠେଇଚି ଯେ ଟିକେ ଥଣ୍ଡା ଥଣ୍ଡା ପବନ ଦୋଉଥିଲା ଟିକେ ବାହାରେ ବସିଚି ଆଉ।
ତମ ଆଡେ ବର୍ଷା ଉଠେଇଚି ଥଣ୍ଡା ଲାଗୁଚି ଆମ ଆଡେ ତ ଟୋଟାଲି ବର୍ଷା ଫର୍ଷା ହୋଉନି ପ୍ରବଳ ଖରା କହନି ଯୋଉ ଗରମ
ହଁ ପରା ବର୍ଷା ଉଠଉଚି କିନ୍ତୁ ହୋଉନି।
ହୁଁ କଁ ଖାଇଥିଲୁ।
ମୁଁ ମୁଁ ଏଇନା ଟିକେ ଜଷ୍ଟ ଟିକେ କ୍ଷୀର ଟିକେ ଖାଇଥିଲି ଆଉ ତୁ
ମୁଁତ ଏଇ ଚା ବିସ୍କୁଟ ବି ଖାଇକିନା ଏଇ ବାହାରେ ବସିଥିଲି ଆଉ
ଓହୋ।
ହଁ ଘ
ହ ଆଉ ଏପାଳି ଯ ଦଖୁନୁ କେତେ ଖରା ହଉଛି ପ ଚାଳିଶ ଡିଗ୍ରୀ ଚାଳିଶ ଡିଗ୍ରୀ ଖରା ଏ ଖରାରେ ବୋପା ମା ଜୀବନ ପୁରା ଅଧା ପଳଉଛି। ହୋଉଛି ବର୍ଷା ବି ଟିକେ ମାନେ ମାନେ କେତେ ଆର ବର୍ଷ କେତେ ବର୍ଷା ହେଇଛି ଖରା ଦିନ ହିଁ ବହୁତ ବର୍ଷା ହେଇଛି କିନ୍ତୁ ଏ ବର୍ଷ ଜମା ବର୍ଷା ନାହିଁ କିଛି ନାହିଁ ଖାଲି ମାନେ ବର୍ଷା ଉଠଉଛି ଘଡଘଡି ଚଟଚଡି ମାରୁଚି ବର୍ଷା ପଳାଉଛି ବର୍ଷା ହବାର ନାହିଁ।
ଖରା ଏପାଳି ଜୋରେ ଯେ କୂଅ ପୋଖୋରି ସବୁ ଶୁଖିଗଲାଣି ଆମ କୂଅ ତ ପୁରା ମାନେ ପାଣି ଯାଇ ଯାଇ ତଳେ ହେଲାଣି ମଟର ରେ ହେଲେ ପାଣି ଉଠେଇଲା ବେଳେ ଖାଲି ମାଟି ମାଟି ପାଣି ଆସୁ ବୋହୁତ ହଇରାଣ ହେଲୁଣି ସେପାଇଁ ପାଣି ପୁରା ତଳୁକୁ କମିଗଲାଣି। ତାପରେ ଏଇ ଯୋଉ ପ୍ରବଳ ଖରା ଆଉ ଗୋଟେ ଗୋଟେ ଜାଗାରେ ତ ମାନେ ପୁରା ଗ ଗଛଗୁଡା ସବୁ ଜଳି ଯାଉଚି ହଠାତ୍ ମାନେ ଏଇ ଖରାରୁ ଏଗୁଡା ସ ସବୁ ହୋଉଛି ମାନେ କଣ ଏଇ ବର୍ଷା ପାଇଁ ହୋଉଚି ପା ହଁ ପା ଏଇ ଯୋଉ ଗଛ ଫଛ ସବୁ କାଟି ଦୋଉଚନ୍ତି ସେଇଥିପାଇଁ ପରିବେଶରେ ଯୋଉ ସନ୍ ତୁଳନ ହେଇପାରୁନି ସବୁ ନଷ୍ଟ ହୋଉଚି ସେଇଥିପାଇଁ ସବୁ ଅସୁବିଧା ହୋଉଛି। ଏଟା ଲୋକୋମାନଙ୍କ ଏଇ ମଣିଷ ମାନଙ୍କ ପାଇଁ ତ ବେଶୀ ଅସୁବିଧା ହୋଉଚି ମାନେ ମଣିଷ ସ ମାନେ କରୁଚନ୍ତି ସେମାନେ ତ ଭୋଗୁଚନ୍ତି ଭୋଗୁଚନ୍ତି ତାଙ୍କ ସହିତ ଏଇ ସବୁ ପଶୁ ପକ୍ଷ କ୍ଷୀ ଗାଈ ଗୋରୁ ଏମାନେ ଆହୁରି କଷ୍ଟ ପାଉଚନ୍ତି ମଣିଷ ମାନେ ହେଲେ ତାଙ୍କର ସବୁ ଏସି କୁଲର ଲଗେ ଲଗେଇକି ଶୋଇ ପଡୁଚନ୍ତି ଆଉ ଗାଈ ଗୋରୁ ମାନେ ବୋହୁତ ହଇରାଣ ହୋଉଚନ୍ତି।
ହ
ଉଁ ପରେ ଆଉ ଏ ସି ବି ଆଉ କାମ କରୁନି ମାନେ ଦେଖୁଥୁବୁ ତ ନ୍ଯୁଜ୍‌ କେତେ ଏ ସି ସବୁ ବ୍ଲାଷ୍ଟ ହେଇଯାଉଚି।
ଏ ସି ମାନେ ଏତେ ମାତ୍ରାରେ ଖରା ହୋଉଚି ପ ଛ ପଟ ମାନେ ଏ ସି ର ଯୋଉ ପଛପଟ ଯୋଉ ମେସିନ୍ ଟା ଲାଗେ ସେ ଅଟୋମେଟିକ ବ୍ଲାଷ୍ଟ ହେଇଯାଉଚି ଯଦି ତ ମେ ତାକୁ ଥଣ୍ଡା ନ ରଖୁଚ ସେ ଅଟୋମେଟିକ ବ୍ଲାଷ୍ଟ ହେଇଯାଉଚି।
ହୁଁ ହୁଁ ଯେ ବୋଉ ଲୋ। ପ୍ରବଳ ଖରା ଏଇ ବର୍ଷ ଏଇ ବର୍ଷ ସବୁଠାରୁ ଅଧିକ ସେ ଯୋଉ ଅ ଏନିମା ଆସିଚି ସେଟା ମାନେ ଯୋଉ ସେଇଠି ତ ହଁ ଏଲିନୋ ଏଲିନୋ ହଁ। ସେଇଟା ତା ଯୋଗୁ ତ ବୋହୁତ ଅଧିକା ହଉଚି ଆଉ। ତା ଯୋଗୁ ଆଉ ବୋହୁତ ଅଧିକା ଖରା ହଉଚି ଯେତିକି ହବା କଥା ତାଠାରୁ ବୋହୁତ ଅଧିକା ଖରା ହଉଚି।
ଏଲିନୋ ଆସିଲେ ମାନେ ଆ ବର୍ ଏମତି ଆଉ ଗୋଟେ ବର୍ଷ ଆସିଥିଲା। ସେମତି କାଳେ ଏମତି ବର୍ଷା ହେଇନଥିଲା ଖାଲି ଖରା ଖରା ଖରାରେ ଯାଇଥିଲା। ସେନ୍ତି ଏଇ ବର୍ଷ ବି ସେମତି ଏମତି ହୋଉଚି ମାନେ ଆମ ଆଡ଼େ ସବୁ ମାନେ ଯେଉଁ ବିଲ ଫିଲ ସବୁ ଜମି ପୁରା ମରୁଡ଼ି ପଡ଼ିଗଲାଣି ବର୍ଷା ସିନା ହେଲେ କିଏ ଚାଷ କରି ବ ଯୋଉମାନେ ସବୁ ଧର ମାନେ ଥରେ ଦିଥର ଯୋଉ ବର୍ଷା ହେଇଚି କାଲି ପରଦିନ ଯୋଉ ଟିକେ ଟିକେ ବର୍ଷା ହେଇଚି ସେଇ ଇଏରେ ଯୋଉମାନେ ତଳି ପକେଇ ଦେଇଚନ୍ତି ସେମାନେ ଏତେ ହଇରାଣ ହୋଉ ଚନ୍ତି ମାନେ ଆଉ ବର୍ଷା ନାହିଁ ସେ ପାଣି ବି ମଡ଼େଇବା ପାଇଁ ମାନେ କେନାଲ୍ ପାଣି ଆସେ କେନାଳ ପାଣି ବି ଆସୁନି କି ଯୋଉ ପୋଖରୀରୁ ମଡ଼ାନ୍ତି ସେ ପୋଖରୀ ବି ମଡ଼େଇ ପାରୁନାହାନ୍ତି ମାଛ ଛାଡ଼ି ଦେ ଚନ୍ତି ସେଇ ପୋଖରୀ ମଡ଼େଇ ପାରୁନାହାନ୍ତି ବୋହୁତ ହଇରାଣ ହୋଉଚନ୍ତି।
ପ୍ରାୟ ତ ଚାଷୀମାନେ ତ ବେଶୀ ହଇରାଣ ଆଉ। ଚାଷୀମାନେ ଏ ଏଇ ଯୋଉ ଖରାଟା ହୋଉଚି ନାଁ ଚାଷଟା ପାଣି ପୁ ପାଣି ସିନା କୂଅ ପୋଖରୀରେ ପାଣି ଥିଲେ କି କେନାଲରେ ପାଣି ଥିଲେ ପାଣି ମଡ଼େଇ ଦିଏ ମଟର ଲଗେଇକ କି ସେଟା ବି ହେଇପାରୁନି। ବର୍ଷା ତ ହୋଉନି ମାନେ ହେଲେ ସବୁ ଆଡ଼ୁ ହଇରାଣ। କୂଅରେ ବି ତ ପାଣି ଶୁଖି ଯାଉଚି, ଆଉ କେନାଲରେ କୋଉଠି ଆସିବ? ଆଉ ସବୁ ଏ ଏଇ ଯୋଉ ଏମତି ସବୁ ହେଲା
ମାନେ ବୋହୁତ କଷ୍ଟ ଏ ବର୍ଷ ଏତେ କଷ୍ଟ ଏତେ କଷ୍ଟ କହିହବନି ମାନେ ଏତେ ଖରା ଆମେ ଏଇ ଖରାରେ ଏତେ ଏଇ ଚାଳିଶ ଡି ଇରୁ ପଇଁଚାଳିଶି ଡିଗ୍ରୀ ଖରାରେ ଯାଇଚୁ କଲେଜ ଯାଇଚୁ ହସ୍ପିଟାଲ୍ ଯାଇଚୁ ଇଣ୍ଟନସିପ୍ କ କରିଆ ପାଇଁ ମାନେ ଏତେ ଖରାରେ ଆମେ ଯାଇଚୁ।
ଆମ ଘରୁ ବାହାରି ହୋଉନି ଆଉ ଏଗାରଟାରୁ ଏଗାରଟା ସାଡ଼େ ଖାଲି କହିବା କଥା ଏଗାରଟାରୁ ତିନିଟା ନହେଲେ ଖରା ତ ସଖାଳୁ ଆଠଟା ଅଳୁକୁ ଯାଉଚୁ କେତେ ଜୋରେ ଟାଣ ଖରା ଆଠଟାରେ। ଚାରିଳଟା ସା ଚାରଟା ପର୍ଯ୍ୟନ୍ତ ଖରା ରହୁଚି। ମାନେ ଏଇ ଏଇଥିରେ ତ ବେଶୀ ଇଁ କଣ କହିଲୁ ମାନେ ଏତେ ଖରାରେ ଏ ଆ କେତେ ସନଷ୍ଟ୍ରୋକ୍ ହେଇକି ଲୋକ ମରଯାଉଚନ୍ତି ଏବେ ତ କହିଲେ କମ କମ ଆମର ଆନେ ଏଇ ସବୁ ଯୋଉ ଟି ଭି ରେଡ଼ିଓ ଆ ରେଡ଼ିଓ ତ ଛାଡ଼ ଟି ଭି ବି ସବୁ ଇ ସଚେତନ କରାହଉଚି ନାଁ ମାନେ ଖରରେ ବାହାରୁକୁ ବାହାରିବନି। ଓଦା କପଡ଼ା ବ୍ୟା ଦବ ମୁଣ୍ଡରେ କଳା ଛତା ନବ। ହେନେ ଏଇ ଏବେ ସବୁ ଲୋକ ଟିକେ ସଚେତନ ହେଇଗଲେଣି ପ୍ରାୟ ସବୁ ଲୋକ ମାନେ ବେଶୀ ଆଉ କେହି ଖରାକୁ ବା ନାହାନ୍ତି ଏତେ ଖରାରେ ବି ଅଂଶୁଘା ତ ଏଇ ବର୍ଷ ଟିକେ କମ ଶୁଣିବାକୁ ମିଳୁଚି ଯେ ଅଂଶୁଘାତରେ ଏତିକି ଲୋକ ମରିଚନ୍ତି କି ଏତିକି ଲୋକ ଟିକେ ଲୋକ ସବୁ ସଚେତନ ଏବେ ହେଲେଣି ନହେଲେ ଆଗୁରୁ ତ ପ୍ରବଳ ଲୋକ ମରଥିଲେ ଆ ଆଉ ଏଇ ଯୋଉ ଖରା ହଉଚି ମାନେ ତା ପାଇଁ ତ ଚା ଷ ତ ବହୁତ ପ୍ରଭାବିତ ହଉଚି ଚାଷ ନ ହେଇ ପାରିଲେ ତାପରେ ଖାଦ୍ୟ ଶସ୍ୟ ସବୁ ଦାମ୍ ଉଡ଼ା ବଢି଼ଯିବ ଲୋ କ ସବୁ ବହୁତ ହଇରାଣ ହେବେ ଏ ବର୍ଷ। ପାଣିର ଅସୁବିଧା ଖାଇବା ଅସୁବିଧା କଣ କରିବେ ଏଇ ଯୋଉ ବେଶୀ ତ ଏଇ ପଶୁପକ୍ଷୀ ମାନେ ଗୃହପାଳିତ ପଶୁପକ୍ଷୀ ମାନେ ତ ଅଧି କି ମାନେ ସେମାନଙ୍କୁ କଣ ଖାଇବାକୁ ଦବ। ଗାଈ ମାନଙ୍କୁ ତ ଗାଈ ମାନ ଚରେଇବା ପାଇଁ ବାହାରୁ ଯାଉଚନ୍ତି। ଦେଖିଲା ବଳକୁ କୋଉଠି ଘାସ ଫାସ ନାହିଁ। କଣ ସେମାନେ ଖାଇବେ ଖାଲି ଜାହା ବେକା ବାହାରେ ଯାଇ ଯାଇ ବୁଲି ବୁଲିକା ଆସୁଚନ୍ତି। ଘରେ ଆସିଲେ ସେଇ କୁଣ୍ଡା ତୋରାଣି ଟିକେ ପିଇବେ ସେତିକି। ଆଉ କୋଉ ଠୁ ଘାସ ସିନା ଆଣିଲେ ଗାଈ ମାନେ ଖାଇବେ। ବହୁତ ମାନେ ଅସୁବିଧା ହଉଛି। ଆଉ ଯୋଉ ଏମାନେ ବନ୍ୟଜନ୍ତୁ ମାନେ ବି ବହୁତ ହଇରାଣ। ଏବେ ସବୁ କଣ ଖରାରେ ଜଙ୍ଗଲ ଗୁଡା ବି ପ୍ରାୟ ଜଳି ଯାଉଚି। ସବୁ ସେମାନେ କୋଉଠି ରହିବେ କୋଉଠି ସେମାନେ ବି ଦେଖିବୁ ଗୋଟେ ଗୋଟେ ଜାଗାରେ ସବୁ ବାହାରକୁ ପଳେଇ ଆସୁଛନ୍ତି। ଆଉ ଏଇ ଲାଇନ୍ ଲାଇନ ଗୁଡା ସ ସବୁ କଟି ଯାଉଚି। ଅଁ ଏତେ କାଟୁଛନ୍ତିୁ ଉଁ ମାନେ ବେଶୀ ମାନେ ଇଏ ହେଇପାରୁନି ନା। ଯୋଉ ଆମେ ଜଳରୁ ଆମର ଯୋଉ ପାଣିରୁ ବିଦ୍ୟୁତ ଟା ଅ ବିଦ୍ୟୁତ ପ୍ରକଳ୍ପ ସବୁ କଣ? ପାଣି ହଉନି ଯୋଉ ବି ଅ ଡ୍ୟାମ ହେଲା ହୀରାକୁଦ ଡ୍ୟାମ ହେଲା। ଯୋଉଠି ସବୁଠି ତ ପାଣି କମିଗଲାଣି ନା। ଖ ବର୍ଷା ନହେଲେ ପାଣି ଆସିବ କୋଉଠୁ ଯେ କୋଉଠୁ କଣ ହବ। ଆଉ ସବୁ ଲାଇନ ବି କଟି ଯାଉଚି। ଲାଇନ କଟିଲେ ତ ମଣିଷ ମାନେ ଯେମିତି ମରିଗଲା ଭଳିଆ ଲାଗୁଚି। ଆ ସେ ନା ଅଁ ପାଣି ତା ହେଲେ ବିଦ୍ୟୁତର ପ୍ରକଳ୍ପ ଚାଲିଲେ ଯାଇକି ଆସିବ କରେଣ୍ଟ ଆସିବ। ଅ ସବୁଆଡେ ଆସିବ ସେଇଥିପାଇଁ ମାନେ ପ୍ରବଳ କେତେ ଲାଇନ କଟୁଚି। ଖରା ବେଳେ ତ ପ୍ରାୟ ବେଶୀ କାଟି ଦଉଚନ୍ତି ଲାଇନ୍ କାଟି ଦଉଚନ୍ତି। ଉଁ ଜୋଉ ତାପରେ ବହୁତ ହଇରାଣ ଗାଁ ରେ ତ ବେଶୀ ହେଲେ ମାନେ ବାହାରେ ଟିକେ କମ ହଉଥିବ। ଗାଁ ଆଁ ରେ ବହୁତ ଅଧିକା। ଆଉ ଗାଁ ରେ ସବୁ ଯୋଉ କଣ? ଲୋକ ଟିକେ ଏଇ ବାହାରେ ଆସିକି ଟିକେ ବସା ଉ ଟା କରୁଚେ ଆଉ କିଛି ନହେଲେ ନାଇଁ। ଘର ଭିତରେ ତ ପସିି ହଉନି।
ସେଇଆ ପରା ମାନେ କଣ ହଉଛି କହିଲୁ ବର୍ଷା ଉଠେଇଲା ମାନେ? ଗାଁରେ ଲାଇନ କାଟି ଦଉଚନ୍ତି। ବର୍ଷା ହଉ ନ ହଉ ସେ ଯାହାବି ହଉ। ଲାଇନ ଟା କିନ୍ତୁ ଆମର କଟିବ ମାନେ କଟିବ ବର୍ଷା ଉଠେଇଲା ପରା। ଲାଇନ ଟା କଟିବ। କାଟି ଦଉଚନ୍ତି ସାଙ୍ଗେ ସାଙ୍ଗେ।
କଣ ପାଇଁ ଲାଇନ କାଟୁଚନ୍ତି କି? ଏଇରା ଆଉ କିଛି ଇଏ ମାନେ ପ ପ୍ରତିକାର ଇଆର ଆଉ କିଛି ନାହିଁ। କେବଳ ଗଛ ଲଗେଇବା ଛଡା ଇଆର ଆଉ କିଛି ପ୍ରତିକାର ନାହିଁ। ଗ ସରକାର ବି କରୁଚନ୍ତି। ବହୁତ ମାନେ ଏଇ ରାସ୍ତା କଡରେ ସବୁ ଗଛ ଲଗେଇବା। ଆ ସେଥିରେ ପାଣି ଦବା। ଆଉ ତାକୁ ଇଏ ସବୁ ଉଁ କଁ ପାଇଁ କହିଲୁ ତାର ଜାଲି ଯୋଉ ତାକୁ ଲଗେଇବା। ଏମିତି ବହୁତ ଜାଗାରେ କରୁଚନ୍ତି। ହେଲେ କଣ ହବ ଆ ସିଏ କୋଉ ରହୁଚି ବହୁତ କମ ଗଛ ରହୁଚି। ତାକୁ ସିନା ଥରେ ସେ ଗଭମେଣ୍ଟ ଦେଇଦଲା ପଇସା ନା ଲୋକ ପାଇଗଲେ। ଥରେ ଲଗ ଲଗେଇଦେଲେ ଗଛ ଥରେ ପାଣି ଦେଇ ଦେଲେ ସରିଲା। କିଏ ଆଉ ଯାଇଚି। ନା ସେଠି ପାଣି ଦଉଚି ନା କଣ? ଆ ଆଉ ସେଇଠି ସିନା ଟିକେ ଯଦି ଲଗା ହେଲା ଗଛ ଟା। କିଛି ନହେଲେ ମାନେ ଧର ଆମ ଗାଁ ରାସ୍ତାରେ ଲଗା ହେଲା ଆମ ଗାଁ ଲୋକ ଟିକେ ଯିବା କଥା। ଉଁହୁଁ ଯାଇକି ଟିକେ ପାଣି ଫାଣି ଦେଇଦେଲେ ରୁହନ୍ତା ଆରାମ ସେ ଗଛ। ଯେ କିଏ କାଇଁ ଯାଉଚି ସମସ୍ତେ ଭାବୁଛନ୍ତି ଗାଁର। କଣ କାମ କିଏ କାଇଁ ଯିବ। କେହି ନିଜ କାମ ହେଲେ ସିନା ଯିବେ କେହି ଯାଉନାହାନ୍ତି। କି କିଛି ତି ନାଇଁ। ଆଉ ସମସ୍ତେ ମାନେ ଗଛରେ ଯେ ଏତେ ଅଧିକା ଗଛ ହୁଅନ୍ତା। ପୁଣି ଆଗ ଭଳିଆ ସବୁ ହେଇଯାଆନ୍ତା। ନହେଲେ ୟା ଆମ ମାନେ ଆମେ ଭାବେ ଆମେ ଏତେ ଖରା ସହିପାରୁନେ ଏତେ ଅସୁବିଧାରେ ଅଛେ। ତାପରେ ଦିନକୁ ଦିନ ତ ବଢି ବଢି ଚାଲିଚି। ମାନେ ୟା ପୂର୍ବ ବର୍ଷ ଯେତିକି ହେଇଥିଲା। ଏଇଟା ତାଠାରୁ ଆହୁରି ଅଧିକ ୟା ପରବର୍ଷ ତାଠାରୁ ଆହୁରି ଅଧିକା ହବା। ଏମିତି ବଢି ବଢି ବଢି ବଢି ଚାଲିଚି।
ହୁଁ।
ମାନେ ଆମ ପରପିଢି ଯୋଉମାନେ ଆସିଥିବେ। ସେମାନଙ୍କ ବେଳକୁ ଅବସ୍ଥା କେମିତି ଆଉ ଥିବ। ମାନେ ଏଇ ଖରା ଆଉ ମଣିଷ ବର୍ଷା ହବ କି ନାଇଁ ବି କି କିଛି ଠିକ ନାହିଁ। ଯେମିତି ସବୁ ପରିସ୍ଥିତି ହେଲାଣି। ଆଉ ଖାଲି ସେଇ ଗଛ ଲଗେଇବା ଛଡା ଆଉ କିଛି ବି ନୁହଁ ଏମିତି କରନ୍ତେ ସମସ୍ତେ ଖାଲି ଉଁ ଗଛ ଖାଲି ଲଗାନ୍ତେ ଯେତେ ପାରିବେ ଜଙ୍ଗଲ ସବୁ ତ ଖାଲି ଗଛ ହାଣି ଚାଲିଲେ। କିଏ ଘର କରିବା ପାଇଁ କିଏ ସବୁ ଫ୍ୟାକ୍ଟ୍ରି କିଏ କାହାର କଲେଣି କିଏ ସବୁ ପରିବେ ଯାହାର ଗୋଟେ ଗଛ ଧର କିଏ ଗୋଟେ ରଗେଇ ଲଗେଇଛି ଭଲ ଗଛ ଚାକୁଣ୍ଡା ଶାଗୁଆନ୍ କି କଣ ଗୋଟେ ଲଗେଇଛି ଦିଅ ତାକୁ ଶାଗୁଆନ୍ ଗଛ ହାଣି ଦେ ତାକୁ ଆମେ କରିଦବା ଖଟ ଫଟ କି ଝିଅକୁ ଦେଇଦବା କି କବାଟ ଫବାଟ ଦିଅ ଘରେ ଲଗେଇବା ମାନେ ଏମିତି ସବୁ କରିକି ସବୁ ସରୁଛନ୍ତି।
କଣ? ସେଇଆ ପରା ମାନେ କଣ ହଉଛି କ କଣ ହଉଛି କହିଲୁ ସେମାନେ ସରକାର ଯୋଉ ଦଉଛି ଗଛ ଲଗେଇବା ପାଇଁ ଗାଁ ଗାଁ ରେ ଏମାନେ କଣ କରୁଛନ୍ତି ଗୋଟେ ଗଛଟା କେମିତି ଲାଗିବ ଟିକେ ଛାଡିକି ଗଛଟା ଲଗେଇବ ନା ସେ ଗଛଟା ପୁଣି ତାକୁ ବଢିଆ ବଢିଆ ପାଇଁ ସ୍ପେସ୍ ଦବ ନା ନାହିଁ ଛାଡି ଛାଡି ଲଗେଇଲେ ସେ ଗଛ ଟା ବଢିବ ଏମାନେ କଣ କରୁଛ ଛନ୍ତି ଗୋଟେ ଲାଇନ୍ ରେ ଧର ପାଞ୍ଚ ଫୁଟ୍ ଜାଗା ଅଛି ସେ ପାଞ୍ଚ ଫୁଟ୍ ଜାଗାରୁ ସେ ପନ୍ଦରଟା କି କୋଡ଼ିଏଟା ଖଣ୍ଡେ ଗଛ ଲଗେଇ ଦଉଛନ୍ତି ସେ ଗଛ ବଢିବ କେମିତି ସେ ଅଟୋମେଟିକ୍ ମରି ଯାଉଛି। ତ ଗଛଟା ସେ ମାନେ ସରକାରଙ୍କ ହିସାବ ରେ ସେ ଗଛ ଦଉଛନ୍ତି ଲଗଉଛନ୍ତି ସବୁ କରିଛନ୍ତି।